ଲ ହଁ କୋଉଠିକରେ ଏଇ ବହିଚି ଆଉ କଣ କରିବି। ଆଉ ଖାଇଥିଲୁ କଣ?
ହଁ।
ମୁଁ କହିଲି ଖାଇସାରିଲୁନୁ?
ହଁ ଖାଇସାରିଲିଣି ଏନେ ଧନହେରିଆ ଫୋନ୍ କରିଥିଲେ। ଆରେ ଶୁଣୁ ଧନ ହେରିଆ ଏନା ଫୋନ୍ କରିଥିଲେ ଆଉ ଖାଇସାରିଲୁଣି ଶୁଣୁନୁ।
ମୁଁ କଲି ଖାଇସାରିଲଣି?
ହଁ ଖାଇସାରିଲି ଶୁଣ ଧନ ହେରିଆ ଏନା ଫୋନ୍ କରିଥିଲେ
ଉଁ
ହେଲା ପୋଡୁ ଫୋନ କରିଥିଲା।
ହଁ।
ହଁ ସେ କହୁଥିଲା ଯୋଉ ଆଇ ତା ତାରିଣୀ ଠାକୁରଟା ଅଧା ହେଇଚି କହୁଥିଲା ଆମ ଜେନେରେସନରେ। ତାରିଣୀ ଠାକୁରଟା ଅଧା ହେଇଚି।
ତୋ ଭଏସ୍ ଟିକେ ସ୍ପିଡ କରିଦବୁ ଭଏସ୍।
ଆବେ ଆବେ ତାରିଣୀ ଠାକୁର ଟା ଅଧା ହେଇଛି ହେଲା। ସେ କହୁଥିଲା ଆମ ଜେନେରେସନରେ କରିବା। ଆଉ ସେ କହୁଥିଲା ଯୋଉ ପିଲର ତ ଉଠି ଯାଇଛି ଖାଲି ଛାତ ପଡିବ କାନ୍ଥ ଉଠିବ।
ଆମେ ପା ମେଢ ଦେଇଥାନ୍ତେ?
ଆରେ ମେଢ ତ ଦବା ସେଟା ତ ମେଢ ଆମେ କେତେ କହିନା ଦବା ଆ ଜିନସ୍ ଆମେ କେତେ କଣ ଦବା ମେଢ଼ କଣ ଖାଲି?
ହଁ କହ ଆଉ କଣ?
ହେଲା ଧନ କହୁ କହୁଥିଲା କହିଲା କହିଲା ସୁନୁଣୁ ଧନ କରୁଥିଲା ତାରିଣୀ ଠାକୁର ପାଇଁ କଣ ଦବା? ଓହୋ ଯୋଉ ଠାକୁର ଘରଟା କରିଦେବା ବଢ଼ିଆ ହୁଅନ୍ତା। କହିଲେ ହଁ ଆମ ଜେନେରେସନ କରିବା ଖାଲି ପି ଶୁଣୁ ଖାଲି ତ ପିଲର ଭଲ ଅଛନ୍ତି ଶୁଣୁନୁ।
ହୁଁ।
ହେଲା କହୁଥିଲା ପିଲର ଉଠି ଯାଇଚି ଖାଲି କାନ୍ଥ ଉଠିବ ଛାତ ପଡିବ। ହେଲା ଆଗ ହଁ ଢଳେଇ ହେଇଗଲେ ସଇଲା ହୋଇଗଲା ଆଉ ମାର୍ବଲ ଫାର୍ବଲ ପଡ଼ିବ ସଇଲା ହେଇଗଲା ଆଉ ଠା ଠାକୁର ପୁରା ଠିଆ।
ଓହୋ ବୁଝିଲି।
ଅ ସେ ସେଇଆ କହୁଥିଲା କହୁଥିଲା ଆଉ ଗୋଟେ ଯୋଉ ଆମ ଏଇ ଆଗରେ ଗୋଟେ ଯୋଉ ପିଲର ଉଠିବାକୁ ଦିଟା।। ଏପଟ ସେପଟ ଉଠେଇକି ଯେଉଁ ଆମ ଗାଁ ନା ଯେଉଁ ଲେଖା ହୁଏ ନା ସବୁଆଡେ
ହୁଁ।
ଆଗେ ଦେ ସେମିତି ଲେଖିବାକୁ କହୁଥିଲା।
ତୋ ଭଏସଟେ ସ୍ପିଡ୍ କର ଭଏସ୍ ପୁରା ସ୍ଲୋ ଆଉଚି।
ହେଲା ସେମିତି କହୁଥିଲା ଲେଖିବାକୁ ଆଉ କହୁଥିଲା ଛାତ୍ ଇଏ ସତୁରି ହଜାର ଟଙ୍କା ଖର୍ଚ୍ଚ ହେଇଥିବ ହେଇକି ବଳିବ ହେଲା। ହାଟ ବାଟ କୁ ଯାଇଚୁ ନା ଆଉ ଟୁନା ଦାଦା କହୁଥିଲା ତୁ ଯୋଉ ଯେଉଁ କାମ ଅ କବ୍ଲ ପଡିଆ ଇଏ ବା କୁ ସେ ହଉ ସେ ହଉଛି ହଉ ଆଉ ହେଲା ଆଉ ଏଇ ଦି ଗାଡିଆରେ ଆମ ଗାଡିଆରେ ଦିଟା ପଏଣ୍ଟ ଆମ ଗାଡିଆରେ ଦିଟା ପଏଣ୍ଟ୍ ରଖିଥିଲେ ହେଲା
ହଁ ସୁବିଧା ହେଇଥାନ୍ତା ସେ ସିନା ପଏଣ୍ଟ୍ ରଖିନାହାନ୍ତି ତାଙ୍କ ମନ ଇଚ୍ଛା ତାଙ୍କର କରୁଚନ୍ତି ଆମ ଗାଡିଆରେ କି ଭଲ ମନ୍ଦ ପଏଣ୍ଟ୍ ଫଏଣ୍ଟ୍ ରଖିଥାନ୍ତ ତାହେଲେ ଦେଖେ ଗାଁ ଲୋକ ସିନା ସମସ୍ତେ ମିଶିକି କହିଲେ ହବ ତୁ କହିଲେ କଣ ହବ ଯେମିତି ବିଲେଇ ରଖିଲା ତା ଗାଡିଆ କତିରେ ଦିଟା ରଖିଲା ଡାଇରେକ୍ଟେ ମୁଁ ଇଏ କରି ବାହାର କରି ତା ଗୋଟିକର ତାର ଇଏ ବାହାର କରିଦେଲା ସେ ଯଉ କଣ୍
ହଁ ସେଇ ଆମ ଆଇ ତାଙ୍କର ଦେଇଥିବ ଦଶଟା ଖଣ୍ଡେ ଉଁ- ପଏଣ୍ଟ୍ ସବୁ ରଖିବାକୁ ହେଲା ତାଙ୍କର ଭାଇ ଯଉଠି ରଖିଦେବେ ତାଙ୍କର ପଳେଇବେ। ତାଙ୍କର କଣ ଅଛି ହେଲା ସେଇଆକୁ ସେ ବିଲେଇ କହିଲା ଏଇଠି ରଖିଦିଅ ଶୁଣୁ -ଶୁଣୁ -ଶୁଣୁ- ଶୁଣୁ ବିଲେଇ ମହାଚାଲାକି ଅନାନି ତାକୁ କହିଲା ମୋ ଗାଡ଼ିଆ ପାଖରେ ଗୋଟେ ରଖ ହେଲା ଆଉ ତା ବିଲ ପାଖେରେ ଗୋଟେ ରଖିଚି।
ହଁ ସେଟା- ସେଟା ତା ବିଲ ବୋଧେ ସିଏ ବି ରଖିଚି।
ହଁ ତାଆରି ବିଲ ପାଖେରେ ପା ଆଉ କା ବିଲ କି?
ସେରା ତାରିି ବିଲ ଓ ସେ ଚାଲାକିରେ ରଖିଦେଇଚି ତାର ଦି ସେ ରଖିଚି କାଇଁ କହିଲୁ ଧାନ -ଧାନ ଫାନ ବୁଣିଲା କି ଭଲ ମନ୍ଦ ବୁଣା ବୁଣି କଲା ସେଠି ପାଣି ଇଏ କରିଦେଲା। ଆଉ କଣ ଆମ ଗାଁ ଲୋକ କହିଲେ ହଅନ୍ତାନି ଆମେ ଯଦି ଗାଁ ଲୋକ ସମସ୍ତେ ଆସିବ ନି କିି?
ହଁ ଏଇ-ଏଇ ଆମ ଗାଡିଆରେ ଦି‌ ଟା ରଖିଥାନ୍ତା ପୁରା ଜବର ହେଇଥାନ୍ତା। ଆଁ - ସେଦିନ ଚିଣ୍ଟୁ ମାମୁଁ ଚିଣ୍ଟୁ ମାମୁଁ କହିଲା କ୍ଲବ କଉଠି ପାଇପି ଅଛି ଯେ ରଖିବୁ
ସେ କହୁଚି କ୍ଲବ ଘର କତିରୁ ପଠେଇବ
କ୍ଲବ ଘର କତିରେ ପଏଣ୍ଟ୍ କଉଠି ଅଛି ତୁ ରଖିବୁ ଗାଡିଏ ତୁ ଏପଟେ ତୁ ଏପଟେ ତ ଶୁଣୁ ଏ -ଏପିଡି ଏପଟେ ତ ବଡ ପାଇପି ଯାଇଚି ଏପଟେ କ୍ଲବ୍ ଘର ପାଖେରେ କୁଆଡେ ଯାଇଚି ପାଇପି?
ହୁଁ। ବୁଝିଲି।
ଆଉ ସେଇଆକୁ ଆଉ ମୁଁ ଏଇ କହୁଥିଲି ସେ କହୁଥିଲା ଶୁବୁ ଯଉ ଯିବା କୁଆଡେ ଇଏ ରଥ ଆସି-ଆଇଲାଣି ଦେଖିବା।
ରଥଯାତ୍ରା ଆଇଲାଣି ଆମ ଗାଁରେ ତ ବାର ମାସ ତେର ପର୍ବ ରଥଯାତ୍ରା କଣ କି ଆମର ଯଉ ତାପରେ ରଥଯାତ୍ରା ତାପରେ ଆମର ପାଣି ଭାର, ପୁ-ଭାଲୁକୁୁଣି ପୁ ପୂଜା, ଗଣେଶ ପୂଜା ଭଲ ମନ୍ଦ ପୂଜା ପର୍ବ ତ ଲାଗି ରହିଚି ଆମ ଗାଁରେ।
ହଁ- ହଁ।
ହାଲୋ।
ଆଉ କ ଆଉ କଣ ଏଇ ତ ମୁଁ କହୁଥିଲି ଧନକୁ ସେ ଯଉ ଗେଟେ କରିବାକୁ କହୁଥିଲି। ଆଉ କାହାକୁ ଗେଟେ କରିବାକୁ କହୁଥିଲି ତତେ ଯଉ ଘର ଆଗ ଯଉ କ୍ଲବ ଘର ଆଗେରେ।
ହଁ।
ଆଉ ସେଇଆକୁ କହୁଥିଲି ଆଉ -ଆଉ କହୁଥିଲି ସେ ଗଛ ଫଛ କାଟିଦେଲେ ପୁରା ହଁ ଏଇ ଯଉ ଇଏ ଏଇଠି କି ଯଉ ବଉଳ ଗଛ ହେଇନି ସେ ସାଇଟି ରେ
ହଁ ବଉଳ ଗଛ।
ରାସ୍ତା କରେ ଏପଟେ ନ-ଏପଟେ ନଡିଆ ଗଛ ହେଇଚି।
ହଁ।
ଆଉ ସେଇ ଏପଟେ ଏପଟେ ସେପଟେ ହେପଟେ ଗୋଟେ ପିଲର କରିଦେଇଥିଲେ ପୁରା ଜବର ହେଇଥାନ୍ତା। ଉପରେ ପଇଯାଇଥାନ୍ତା ଆଉ।
ଉଁ ହୁଁ।
ହେଲା, ଆ ଏଇଠି ପିଲର କ ସେ ଲେଖା ହେଇଥାନ୍ତା, ଆମ ସେ ପଡିଥାନ୍ତା କେତେ କହିଲୁ ସେ ଲ ଲକ୍ଷେ ଟଙ୍କା ଭିତରେ ହେଇଯାଇଥାନ୍ତା।
କଣ କହିଲୁ?
ଲକ୍ଷେ ଟଙ୍କା ଭିତରେ ହେଇଯାଇଥାନ୍ତା।
କଣ ହେଇଯାଉଚି? ଆଉଠ
ଆବେ, ସେ ଯଉ ବଉଳ ଗଛ ନାଇଁ
ହାଲୋ।
ହଁ। ଆବେ ସେ ଯଉ ବଉଳ ଗଛ ନାଇ, ଆମ ଯଉ କ୍ଲବ ଘର ଆଗରେ
ହଁ ହଁ।
ଆ ସେଇଠି ଗୋଟେ ପିଲର ହବ, ହେଲା। ଏପେଟ ଏପଟେ ନଡ଼ିଆ ଗଛ ଏପଟେ ନଡ଼ିଆ ଗଛ ଅଛ ସେ ଏପଟ ଗୋଟେ ପିଲର କରିବ, ହେଲା ଆବେ ସେ ଦେଖିବୁ ଆବେ ସବୁ ସବୁ ଯଉ ଗାଁରେ ଦେଖୁନୁ, ସବୁ ଆଗରେ ଯଉ ଲେଖା ହୁଏ ଗାଁ ନା
ହଁ ହଁଁ, ଆଁ
ହଁ, ଆମ ଗାଁରେ ସବୁ ଲେଖା ହବନା ସବୁ ଗାଁ ରେ ଯଉ ଖୁଣ୍ଟ ଠିଆହେଇଥିବ, ଉପରେ ଉପ ଲେଖା ହେଇଥିବ ଗାଁ ନା ସହିତା
ହଁ ହଁ।
ହଁ ସେଁତିଆ, ମୁ କହୁଥିଲି ଏଇଠି ଗୋଟେ କରିବାକୁ।
ହଁ କରୁନା ଭଲ ତ କରେ ଲୋକ ଜାଣିବେ।
ଲକ୍ଷେ ଟଙ୍କା ଭିତରେ ହେଇଯିବ ପୁରା ଆରାମସେ।
ଲକ୍ଷ ଟଙ୍କା ଭିତରେ ହେଇଯିବ।
ଆଉ ଲକ୍ଷେ ଟଙ୍କା ହବନି ଦିଟା ପିଲର ମୋଟା ମୋଟା ପିଲର ହବ ଫେରେ ଉପରେ ଛାତ ବଗିଆ ପଡିବ। ତା ଟାଇଲି ଫାଇଲି
ହଁ ତା ଟେମ୍ପ୍ଲଟେ ଦରକାରେ। ଟେମ୍ପ୍ଲେଟ କରେ ତାର କଲରିଂ ତାକୁ କରିବୁ।
ଆବେ ତା ଯୋଉ ତା ଯୋଉ ଅକ୍ଷର ଟା ଯୋଉ ଲେଖା ହବ ଯୋଉ ସ ସଇକା। ସେଟା ମାର୍ବଲ ର ଆସିବ ଜାଣିଛୁ ନା।
ମାର୍ବଲ ମାର୍ବଲ ନକରିକି ଗ୍ରାନାଇଟ ରେ କଲେ ତ ଭଲ ଲାଗିବ ଗ୍ରା ନାଇଟ ରେ ଅଛୁ।
ଗା ଗ୍ରାନାଇଟ୍ ତ ଲାଗିବ ସାଇଟ ସବୁ ସାଇଟ୍ ସବୁ ସାଇଡ ସବୁ ଗ୍ରାନେଟ୍ ଲାଗିବ ତା ଅକ୍ଷରଟା ବି
ଓହୋ ହୋ ହ ସେ ଅକ୍ଷର ଅକ୍ଷର ହଁ ଅକ୍ଷର ଉରା ଗ୍ରାନାଇଟ ରେ କରିକିରି ଟାଇ ଯୋଉ ମାର୍ବଲ ଟା ପକଉନା ଏଥିରେ। ଯୋଉ ଆମର ତା ଚାରି କ
ହଁ ସେ ଏ ହେଇଗଲେ ହେଇଥାନ୍ତା କରୁନାହାନ୍ତି ଖାଲି ଚିଣ୍ଟୁ ଆମକୁ ଖାଲି କହିଦଉଛୁ ହଁ ହେଇଯିବ ଇଆ ଅଛି।
ଆ କଲେ ହବ ଯେ ପଇସା ବତରେ ଟିକେ ଦକାରେ ଆଉ।
ହଁ ପଇସା ଦରକାର ଲକ୍ଷେ ଟଙ୍କା ଆଉ ଷାଠିଏ ସତୁରି ହଜାର ଟଙ୍କା ହେଲେ ହେଇଯିବ ଆରାମସ୍।
କଣ ହେଲା?
ଷାଠିଏ ସତୁରି ହଜାର ହେଲେ ଆରାମସ୍ ହେଇଯିବ।
ଆଉ ପିଲାଙ୍କକତୁରୁ ତୋଳଆ କିଛି କିଛି ତୋଳ ଆ ଆଉ ଆଉ ଗାଁ ଲୋକଙ୍କ କତୁରୁ ତୋଳ କରିବା ଆଉ।
କିଛି ହବନି ସିଏ ଆମର ତ କ୍ଲବ ଘର ହେଲା ହେଲା।
ହୁଁ।
ଆଉ ଗୋଟିଏ କାମ ଖାଲି ସେ ଯେଉଁ ତରିଣୀ ଠାକୁର ଅଧାନିକା ପଡ଼ିଛି ସେଇଟା ହଵ।
ଓହୋ ହଉ କରିବା ଆଉ କଣ ମୁଁ ଟଙ୍କା କୋଡ଼ିଏ ହଜାର ପଠେଇବି ଆଉ କଣ।
ହଁ ପଠେଇବୁ ଆଉ ଚୁଯା ଯିବୁ ଚାକିରୀ କେବେ ଗଲେ ପଠେଇବୁ ଆଉ।
ହଁ ମୁଁ ଯାଏ ମୁଁ ଯାଏ ବା ଏବେ। ପଳେଇବି ଟ୍ରେନ ଟିକେଟ୍ ଅଛି ପଳେଇବି ଆଉ ମାସେ ଭିତରେ ମୁଁ ପଠେଇଦେବି ଆଉ କିଛି ଆଉ।
ହଉ ଆଇ ଯୋଉ ଆଗରେ ଯୋଉ ମା
ତମେ କରିଦବ ମତେ ଲଗୋଟା ଖାଲି ପଠେଇଦବ ଫଟ ଫଟ ଇଏ କରି ପଠେଇଦବ।
ହଁ ଆଗରେ ଯୋଉ ମାଟି ପଡ଼ିଛି ଆଉ ଆଉ ଦଶ କୋଡ଼ିଏ ଟ୍ରୀପ୍ ପକେଇଦେଲେ ହେଲା ଆପୁରାମ୍ ନମ୍ ଯୋଉ ଇଏ ପକେଇଦେଲେ ଢଳେଇ ଫଳେଇ ପକେଇଦେଲୁ ପୁରା ଏକ ନମ୍ବର ଠାକୁର ଘରେ ଆଉ।
ହଁ। ଆଉ ଆଉ କ କଣ କହୁଛୁ?
ଆଉ କଣ ବଇଚୁତ ଆଉ କଣ କରୁଛୁ?
ଆଁ।
କଣ କରୁଛୁ କଣ?
ଏଇ ଆସିଛି ଟିକେ ବୁଲୁଚି ଆଉ।
ଆ ଜାମୁକୋଳି ହେଲଣି।
ହଁ ଜାମୁକୋଳି ହଁ ହେଲାଣି ପା ହଁ ଜାମୁକୋଳି ହେଲାଣି। ନା ଭଲସରେ ପାଚନି ଅବିକା କଷା ଲାଗୁଛି।
ଆଉ ପ-ଭଲି ଖେଳିବା ଯାଉଛ?
ହଁ ଭଲି ଖେଳୁଛି ବେଣାବୁରୁ ପଳଉଛି ଖେଳିବାକୁ କେତେବେଳେ କ କୋଳିଅଠା କେତେବେଳେ କୁଆଖିଆ। କଣେସପୁର।
ଆ ଆମର ତ ଅଲ ଓଡଶା ହଉଛି।
ହଁ ଅଲ୍ ଓଡ଼ିଶା ଟୁର୍ଣ୍ଣାମେଣ୍ଟ ତ ହଉଥିଲା ଏବେ ଏଠି ଆର ଏଇ ସଇକା ଆମର ଏଇ ଗାଁରେ ହଉଥିଲା।
ହଁ ହଉଚି ସେଥିରେ କେତେ ଟଙ୍କା ଖର୍ଚ୍ଚ ହଉଚି?
ଆଁ ପାଖାପାଖି ଦେଢ ଲକ୍ଷ ଦିଇ ଲକ୍ଷ ଭଳିଆ ଖର୍ଚ୍ଚ ହେଇଥିଲା।
ଦି ଲକ୍ଷେ ଏତେ ଆଇଲା କୋଉଠୁ ଏତେ।
ହଁ ଦି ଦି ଲକ୍ଷ୍ୟ ଭଳିଆ ଖର୍ଚ୍ଚ ହେଇଥିଲା ଗେଷ୍ଟ ଫେଷ୍ଟ ବି ଆସିଥିଲେ। ଓଇ ଏମ ବ୍ରଦର୍ସ ଆସିଥିଲେ ଯୋଉ ଟାଇଲସ ଗ୍ୟାଲୋରରିଆ ଯୋଉ ଚଣ୍ଡିଖୋଲ ଆମର କଣ କହନି ଯୋଉ ଇଏବେ ମାହାଲା ଘର।
ହଁ ରଙ୍ଗ ଦେଇ ପୁଅ ତ?
ହଁ ରଙ୍ଗଦେଇ ପୁ ପୁଅ ରଙ୍ଗ ଦେଇ ପୁଅ।
ହଁ।
ଆ ସିଏ ଆସିଥିଲା। ଆଉ ଆ ତା ବଡିଗାର୍ଡ ବି ଆସିଥିଲେ ଭଲ ଭାବରେ ସ୍ଵାଗତ କଲେ। ଆଉ ଫର୍ଚୁନର ଫର୍ଚୁନର ନେଇକି ଆଇଥିଲେ ଭଲ ଲକ ଗାଡି ଫାଡି ନେଇକି। ଆଉ ଖେଳ ଶ୍ ଖେଳ ଫାଇନାଲ ଥିଲା ଆର ଶିଉଳା ଇଲେଭେନ ଆଉ କଣ ଆମର କିଙ୍ଗ ଏକ୍ସସାଇ କଣ ସେଇଟା ଆମର ଅ ହଉ ହେ କଣ ହେଟା ଆମର ଇମେଜଇଲେଭ୍ରୀ ଫାଇନାଲ ଖେଳ ହେଲା ଇମେଜ୍ ହା କଟିଗଲା ଏମେଜ୍ ଭଲ ଭଲ ପିଲା ଆଣି ନଥିଲା। ଆଉ ଏଇ ଲାଟୁ ଫାଟୁ ବି ଖେଳୋଉଥିଲେ ଖରାପ ହେଲା ଖରାପ ଖେଳିଲେ।
କିଏ ନାଁ?
ହଁ କାଇଆଁ କାଇଆଁ ଭାମା ଏ ସବୁ ନୋ ଏଣ୍ଟ୍ରିରେ ଖେଳିଲେ।
ଓହୋ ଆବେ ନୋ ଏଣ୍ଟ୍ରିରେ ଦି ତିନିଟା ଟିମ୍ ଖେଳିଚନ୍ ଜାଣିଚ ନାଁ।
କଣ ହେଲା? ତୁ ଲାଇଭରେ ଦେଖୁନଥିଲୁ କି ମ୍ୟାଚ୍।
ଆବେ ନୋ ଏଣ୍ଟ୍ରି ଜାଣିଚୁ ନା ଦି ତିନିଟା ମ୍ୟାଚ୍ ଖେଳି ଟିମ୍ ଖେଳିଛନ୍ତି।
ନୋଓ ଏଣ୍ଟ୍ରିରେ ତିନିଟା ଏଠି ଖଣ୍ଡେ ଟିମ୍ ଖେଳିଛନ୍ତି ପା।
ହଁ ଜାଣିନୁ କି ନହେଲେ ଆମର ପଇସା ଯୋଉ ଟୁପୁଲି ପଇସା। ହଁ ଆମର ନହେଲେ ପଇସା ହେଇକି ବଳିଥାନ୍ତା।
ହଁ ପା ଏଇ ଯୋଉ ଦି ଦି ତିନିଟା ଟିମ୍ କୁଆଡେ ଖେଳିଲେ ମାଗଣାରେ ଖେଳିଛନ୍ତି ସେ ସେଇ ହେଥିରୁ ପଇସା ବାହାରିଲାନି।
ହେଲା ଆଉ ହଁ।
ହଉ ଆଉ କଣ ଖାଇ ପିଇ ସାଇଲୁଣୁ?
ହଁ।
ଓହୋ।